ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ।
ଆପଣ ଏବେ କଣ କରୁସନ୍ତି?
ଆଉ ମୁଁ ଏବେ ଦିପରର ଖାଇବା ଖାଇକି ବସିଥିଲି ଏମତି।
ଆଚ୍ଛା। ଆପଣ ମୁଁ ଏବେ ଛାତ ଉପରକୁ ଆସିଛି ସବୁ ଲୁଗାପଟା ନବା ପାଇଁ।
ଆଚ୍ଛା। ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ଆଜି?
ହଁ ସକାଳୁ ଟିକେ ଟିକେ ବର୍ଷା ହେଉଥିଲା ଏବେ ଛାଡ଼ି ଯାଇଛି। କିନ୍ତୁ ଆକାଶ ତ ମେଘୁଆ ଅଛି ଆଉ।
ତମୌସୁମୀ ଆସିଗଲାଣି ତ ସେଥିପାଇଁ। ଦି ଦିନ ହବ ବର୍ଷା ବି ଲାଗି ରହିଛି। ଆମର ବି ଏଠି ଏମତି ବର୍ଷା ହଉଥିଲା ଏବେ ଟିକେ ଛାଡିଛି ତ ଛାତ ଉପରକୁ ମୁଁ ବି ଆସିଛି।
ଆଚ୍ଛା। ଆପଣ ଖାଇସାରିଲେଣି?
ଆପଣଙ୍କର?
ହଁ ଏବେ ଜଷ୍ଟ ଏତିି ଖାଇକି ଉଠିଲୁ ଆଉ।
ଆଜ୍ଞା
କଣ ଖାଇଲେ ଆପଣ?
ଆମର ଭାତ ଡାଲି ଶାଗ ଭଜା। ଆଳୁ ବାଇଗଣ ଭଆ।
ହଁ ଭଲ ପୁରା ଓଡିଆ ଖାଦ୍ୟ ଖାଉଛନ୍ତି ଆଉ।
ଆଜ୍ଞା ଆପଣ କଣ ଖାଇଲେ?
ମୁଁ ଭାତ, ପୋଇ ତରକାରୀ ଆଉ ମାଂସ ହେଇଥିଲା ଆଉ ଖାଇଚି ଆଉ।
ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଆମର ହଁ ଜଏଣ୍ଟ ଫ୍ୟାମିଲି ଆମ ଘରେ ମୁଁ ମୋ ଓ ବାପା ବୋଉ ମୋ ସାନ ଭାଇ ଆଉ ମୋର ଦି ଜଣ ବଡ ବାପା ଅଛନ୍ତି ବଡ ବୋଉ ଅଛନ୍ତି। ଆଉ ଭାଇ ଅଛନ୍ତି ଭାଇ ଦି ତି ତିନି ଜଣ ଅଛନ୍ତି ଆଉ ମୋ ଭଉଣୀ ସାନ ଭଉଣୀଟେ ଅଛି ଆଉ। ଆଉ ମୋ ଜେଜେମା ଅଛନ୍ତି।
ବଡ ଫ୍ୟାମିଲ ଆପଣଙ୍କର ବହୁତ ଭଲ। ଆଚ୍ଛା ଠିକ୍ ଅଛି ହଉ।
ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ହଁ ଆମର ବି ଜଏଣ୍ଟ ଫ୍ୟାମିଲି। କିନ୍ତୁ ମୁଁ ବାପା ମାଆଙ୍କର କହିବାକୁ ଗଲେ ଆମେ ତିନି ଜଣ। ଆଉ ଭଉଣୀ ଭାଇ ତାପରେ ମୁଁ ଜେଜେମା ଅଛନ୍ତି। ଆଉ ଚାରି ଦାଦା ତାଙ୍କ ପିଲାମାନେ ଏମିତି ସବୁ
ଆଚ୍ଛା।
ଆଉ କଣ କୁହନ୍ତୁ ଭଲ ଦେହ କେମିତି ଅଛି?
ହଁ ଘରେ ସମସ୍ତିଙ୍କ ଦେହ ଭଲ ଅଛି, ଖାଲି ଜେଜେମାଙ୍କର ତ ବୟସ ହେଇଗଲାଣି। ତାଙ୍କ ଦେହ ଟିକେ ଖରାପ ରହୁଛି ଆଉ।
ଏଟା ତ ହବ, ଯେହେତୁ ବୃଦ୍ଧ ଅବସ୍ଥା ଆସିଲାଣି।
ହଁ
ହଉ ତାହେଲେ ଆଉ କଣ କହିବୁ?
ଆପଣ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ହଁ ଏବେ ଖିଆପିଆ ସରିଲା ତ ଟିକେ କାମ କରୁଥିବେ ଆଉ।
ଆଚ୍ଛା। ଆପଣଙ୍କ ବାବା କଣ କରନ୍ତି?
ଆମର ଚାଷ, ଜେଜେବା ବାପା ବି ଚାଷ କରୁଥିଲେ ତାଙ୍କ ପରେ ବାପା ବି ଚାଷ କରୁଥିଲେ, ଗାଡି ଚଲାନ୍ତି ଅଟୋ କିନ୍ତୁ ଅଧିକା ଚାଷ ଆମର ବେଶୀ।
ଆଚ୍ଛା ଏବେ ଧାନ ଚାଷ ତ ଚାଲିଥିବ ଆଉ।
ହୁଁ ଏଇ ବର୍ଷା ପାଇଁ ବହୁତ ଚିନ୍ତାରେ ଥିଲେ ପ୍ରକୃତରେ। ଏବେ ଯୋଉ ବର୍ଷା ହେଲା ଦି ଦିନ ହେବ ତେବେ ଚାଷ କାମ ଆରମ୍ଭ ହେଇଯିବ। କିନ୍ତୁ ଦେଖିଥିବେ ତ ରଜ ପରେ ପରେ ଚାଷ କାମ ଆରମ୍ଭ ହେଇଯାଏ। ବର୍ଷା ପାଇଁ ଡେରି ହଉଥିଲା।
ସେଲୁନ ଅଛି ତ ସେଥିପାଇଁ ଆଉ। ଜେଲିନୋର ଏତେ ପ୍ରଭାବ ପଡ଼ିବନି ତ ଓ ଭାରତ ଉପରେ ଆଉ।
ହଁ ଭଲ କ
ହୁଁ ନହେଲେ ଅସୁବିଧା ହେଇଥାନ୍ତା। ଚାଷବାସ କାମରେ।
ହଁ।
ସା ଆପଣ ଏବେ କଣ ପଢାପଢି କରୁଛନ୍ତି ନା ଆପଣଙ୍କର କଣ?
ନାଇଁ ମୁଁ ପ୍ଲଷ୍ଟୁ ପରେ ଘରେ ଅଛି।
ଆଚ୍ଛା ଏହାପରେ କଣ କରିବେ?
ଭାବୁଛି ଦେଖିବା ଅଲଗା କିଛି କରିବା ପ୍ଲସ୍ ଥ୍ରୀ କରିବାକୁ। କୁ ଇଚ୍ଛା ହେଲାନି ତ ଦେଖିବା ଅଲଗା
ଆଚ୍ଛା। ଆପଣ ପ୍ଲସ୍ ଟୁ କୋଉଥିରେ କରିଥିଲେ କଣ ଥିଲା ଆପଣଙ୍କ ଷ୍ଟ୍ରିମ୍, ଆଚ୍ଛା।
ବାଣିଜ୍ୟ ଉପରେ ଥିଲା। ଆ ପ୍ଲସ୍ ଥ୍ରୀ ବାବା କହୁଥିଲେ କରିବା ପାଇଁ।
ହଁ।
ତ କ ଆଉ କୋଉଠି ଯୋଉଟା ମନ ହଉଥିବ ସେଇଟା ହିଁ କରିବାକୁ ଇଚ୍ଛା। କିଏ ଅଲଗା କିଛି କରିବି ଏମିତି ଆଉ।
ଆପଣଙ୍କର କଣ ତଥାପି ଏମିତି କିଛି ଭାବିଥିବେ କରିବା ପାଇଁ।
ହଁ ଭାବି ତ ଥିଲି କିନ୍ତୁ ସଜେସନ ନେବାକୁ ପଡେ କି ଦିଦି ଭାଇ ସେମାନେ ମୋ ଠାରୁ ବହୁତ ବଡ। ତାଙ୍କଠାରୁ ଇଏ ହେଇକିି ଦେଖିିବା ସେ ସବୁ ଯାହା କହିବେ ଆଉ ଯଦି ମୋତେ ବି ଠିକ୍ ଲାଗିବ ତାହେଲେ ସେଥିରେ ହିଁ ଆଗକୁ ବଢ଼ିବି ଆଉ ଆପଣ ଏବେ କଣ କରୁଛନ୍ତି ପଢ଼ାପଢ଼ି।
ମୋର ଏବେ ଏଠି ପ୍ଲସ ଥ୍ରୀ ସରିଲା। ପଢୁଛି ଆଉ ବିଡି ଫିଡି ପାଇଁ ପଢୁଛି ଆଉ।
ଆ ହ। ବହୁତ ବଢିଆ ପଢେଇକି କଣ କରିବେ ମାନେ ଭବିଷ୍ୟତରେ କିଛି ଗୋଟେ ଇଚ୍ଛା ଥିବ।
ଶିକ୍ଷକ ହବା ପାଇଁ ପଢୁଛି ଆଉ।
ବହୁତ ବଢ଼ିଆ। ତାହେଲେ ମାନେ ପ୍ରଶ୍ନ ଥିଲା କି ଗୋଟେ ଏମି ଜଷ୍ଟ୍ ପଚାରୁଥିଲି କି ଶିକ୍ଷା କଣ ପାଇଁ ଆମକୁ ଆବଶ୍ୟକ? ଗୋଟେ ମଣିଷକୁ କଣ ପାଇଁ ଶିକ୍ଷିତ ହେବାକୁ ପଡିବ?
ମଣିଷ ମଣିଷ ଟା ଯଦି ସେ ନିଜେ ଶିକ୍ଷିତ ହବ ତାହେଲେ ସେ ତା ନିଜର କୋଉଟା ଠିକ ଭୁଲ କୋଉଟା ଅ କରିବା ଠିକ ହଉଛି କୋଉଟା କରିବା ଭୁଲ ହବ। କି କୋଉଟା କରିବା କଥା ନୁହଁ କୋଉଟା ଅପରାଧ ଏରା ସବୁ ସେ ନିଜେ। ଜେ ଜାଣିପାରିବ। ଯଦି ସେ ଅଶିକ୍ଷିତ ହେଇଥିବ କୋଉଟା ଭୁଲ କି କୋଉଟା ଠିକ୍ କିଛି ସେ ନିଜେ ଜାଣିପାରିବ ନାହିଁ ନା। ତାର କିଛି ଗୋଟେ କଥ୍ ଥା କୋଉ ଡିସିସନ୍ ନେବା ପାଇଁ ତା ପାଖରେ ଗୋଟେ ଇଏ ଶକ୍ତି ନଥିବ।
ହଁ ଠିକ୍ କଥା କହିଲେ ଆପଣ ପ୍ରକୃତରେ। ଉମ୍ ଶିକ୍ଷାଟା ପ୍ରତ୍ୟେକ ମଣିଷକୁ ସଫଳ କରେ କରେ। କେମିତି କାରଣ ତା ଆଚାର ବ୍ୟବହାର ବି ସେ ଠିକ୍ ଭାବରେ ଶିଖେ। ଶିକ୍ଷିତ ଆଉ ଗୋଟେ ଶିକ୍ଷିତ ଭିତରେ ପାର୍ଥକ୍ୟ ଏତିକି ସିଏ। ବୁଝିବା ଶକ୍ତି ତାର ଥାଏ ସେ ବୁଝିପାରେ। କେବଳ ପାଠ ଏମିତି ନୁହେଁ ଯେ ନାହିଁ ଭବିଷ୍ୟତରେ ଚାକିରି କରିବି ପଇସା ରୋଜଗାର କରିବି। କରିବେ ନହେଲେ ମୁଁ ରୋଜଗାର କ୍ଷମ ହିଁ ହେବି। ଶିକ୍ଷା ସମସ୍ତଙ୍କୁ ଦରକାର ରୋଜଗାର କ୍ଷମା ନହେଲେ ବି ବିଚାର ଶକ୍ତି ତ ବଢିବ। ନିଜ କୁ ତ ଠିଆ କରିବ ନା ହୁଁ। ନିଜ ଗୋଡରେ କି ନା ମୁଁ କିଛି ବି ତ କରିପାରିବି। ଆଜିକାଲି ଯେମିତି କୋହୁଚନ୍ତି ବିଜନେସ୍ କରିବେ କହିଲେ। ଆ ଏସବୁରେ ଉଁ ଶିକ୍ଷା ନିହାତି ଦରକାର। ଏସବୁ ପାଇଁ ବି ଯେମିତି ଚାଷ ଜମି ବି ଆଜିକାଲି ଆଧୁନିକ ପଦ୍ଧତିରେ ବି କରାଯାଉଚି। ଯଦି ଜଣେ ଶିକ୍ଷିତ ହେଇକି ଚାଷ ବି କରେ ତାହେଲେ ସିଏ ଶିକ୍ଷିତ। ଅ ହେଇକି ଯେମିତି ଆଧୁନିକ ପଦ୍ଧତିରେ ଚାଷ ବି କରିବ ବୋହୁତ। ଫଳି ବି ହବ।
ହୁଁ।
ହଁ ଭଲ କଥା ନିଜ ତ ଛୋଟ ପିଲାମାନେ ଯୋଉମାନେ ଅଛନ୍ତି। ଗାଁରେ ବି ପ୍ରାୟେ ଏମିତି ବୁଲନ୍ତି ପାଠ ଉପରେ ଧ୍ୟାନ ଦିଅନ୍ତିନି। ତାଙ୍କୁ ମାନେ ସଚେତନ ହବାର ଅଛି ନିଜ ପାଇଁ ପଢ।
ହାଁଆଁଉଁ।
ହୋଉ ତାହେଲେ ଆଉ କଣ କୁହନ୍ତୁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ବୋହୁତ ଭଲ ହେଇଚି ତମ
ଆଚ୍ଛା। ଆଉ ଆପଣଙ୍କ ଆଡେ ରଥଯାତ୍ରା ପାଇଁ କିଛି ପ୍ରସ୍ତୁତି ଚାଲିଚି?
ହଁ ନିଶ୍ଚିତ ହଁ ଗାଁ ଗାଁରେ ହିଁ ରଥଯାତ୍ରା ହୁଏ। ଆମ ମନ୍ଦିରରେ ଯଦି ଏ ସ୍ନାନ ପୂର୍ଣ୍ଣିମା ଏବେ ଗଲା। ତ ପନ୍ଦର ଦିନ ବନ୍ଦ ଚାଲି ରହିଚି। ସବୁ ଭଲ ଭାବେ
ଆଚ୍ଛା।
ଆଉ କଣ କହ। ହ୍ୟାଲୋ।
ହଁ ଆପ‌୍ ଆ ହାଲୋ।
ହଁ କୁହନ୍ତୁ।
କହିଲେ ଆପଣ ଏବେ କଣ ଖାଇଚନ୍ତି?
ଏବେ ତ ମୁଁ ଭାତ ଡାଲି ମୋର ଯେହେତୁ ନିରାମିଷ। ଭାତ, ଡାଲି, ଭଜା, ଶାଗ ଭଜା
ଘରେ ମାଛ ତରକାରୀ ହେଇଥିଲା ଭାତ ହେଇଥିଲା।
ଆଚ୍ଛା। ଆପଣ ଆମ୍ ନିରାମିଷ ନା ଆମିଷ ଖାଆନ୍ତି ସଦାବେଳେ?
ମୁଁ ନିରାମିଷ।
ଆଚ୍ଛା। ଆପଣଙ୍କ ଗାଁରେ କଣ କଣ ପର୍ବ ପାଳନ କରାଯାଏ?
ଆମର ଏଠି ଦୋଳ ପର୍ବ ତ ବୋହୁତ ଭଲ ହୁ ପ୍ରକୃତରେ ଅ ଗାଁରେ ତ ସବୁ ପର୍ବକୁ ମାନେ ଇଏ କରନ୍ତି। ମାନନ୍ତି ଆଉ ଭଲସେ ବି ପାଳନ୍ତି। ଯେମିତି କି ଗାଁରେ ମାନେ ସଂସ୍କୃତି ପରମ୍ପରାକୁ ବଜାୟ ରଖିଚି ଯଦି ତାଠୁ ଉଁ ଗାଁ । ତ ହୋଲି ପର୍ବ ହଉ ଦୋଳ ଯାତ୍ରା ରଥଯାତ୍ରା ସବୁ ରେ ଗାଁ ଲୋକ ଏକାଠି ହନ୍ତି ଆଉ ବହୁତ ମଜା ବି ହୁଏ।
ଆଛା ଆପଣଙ୍କ ଗାଁରେ କହିଲେ ଦୋଳ ପାଳନ କରୁଛନ୍ତି ଆପଣଙ୍କ ଗାଁରେ ଅଧିକ ବହୁତ ଗଉଡ଼ ଅଛନ୍ତି କି?
ହଁ
ଦୋଳରେ ଆପଣ ଆପଣଙ୍କ ଗାଁରେ ସେ ଯୋଉ ବାଡି ଖେଳ ହୁଏ ସେଟା ହୁଏ?
ହଁ
ହ
ବହୁତ ଭଲ ଭାବରେ ନାଚନ୍ତି ଏଠି ଯାତ୍ରା ବି ହୁଏ। ହୁଁ
ଆଚ୍ଛା
କୁକୁରଙ୍କର ଦୋଳ ଆସନ୍ତି ଗୋଟେ ଜାଗା। ଘରେ ଘରେ ବି ପ୍ରସାଦ ଲଗାନ୍ତି।
ଆଛା ଆପଣଙ୍କର କେତେ ଦିନରେ ପାଳନ କରାଯାଏ?
କେତେ ଦିନ ପାଳନ କରାଯାଏ ଆମର ଚାରି ଦିନ ଭଳିଆ। ଆ ଗୁରୁ ବି ପୂଜା ଚଲଥାଏ।
ହୁଁ ଆମର ଏଇଡା କିନ୍ତୁ ଆମର ବାର ଦିନ ପାଳନ କରାଯାଏ।
ଆଚ୍ଛା ବହୁତ ଗୋଟେ ଗୋଟେ ଜାଗାରେ ବହୁତ ଦିନ କରନ୍ତି।
ହଁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଅଛି। ତାଙ୍କର ଦିନ ସଂଙ୍ଗେ ଇଏ ଆଉ। ଆମର ବି ସେଠି ଏଠି ହଉଛି ଦୋଳ ପୂର୍ଣ୍ଣିମା ହୁଏ। ତା ପୂର୍ବରୁ ତାପରେ ପଣା ସଂକ୍ରାନ୍ତି ବି ପାଳନ କରାଯାଏ ଆମ ଗାଁରେ ଗୋଟେ ପଣା ସଂକ୍ରାନ୍ତି କୁ ଝାମୁ ବି ହୋଇଥାଏ। ସେ ଯୋଉ ନିଆଁ ନିଆଁରେ ଚାଲନ୍ତି ନା ଝାମୁ ସିଏ ବି ହୁଏ। କୁକୁଡ଼ା ଉୁଡ଼ା ଗୋଟେ ଇଏ ଥାଏ ସେଇଟା ବି କରନ୍ତି। ତାପରେ ଦି ଚାରି ଦିନ ଯାକେ ଟିକେ ଯାତ୍ରା ହୁଏ ଆଉ ପଣା ସଂକ୍ରାନ୍ତି କୁ।
ଆଚ୍ଛା ବହୁତ ମଜା ଆସୁଥିବ ସେତେବେଳେ ସେତେଳେ। ପ୍ରକୃତରେ ଗାଁ ରେ ରହିବାର ସୁଖ ଟା ପ୍ରକୃତରେ ମୁ ଗାଁରେ ଅଛି ବଧେ ବହୁ ଭଲ ଲାଗୁଛି।
ହଁ ଗାଁ ର ଅ ସହରର ପରିବେଶ ଏଇନୁ ପ୍ରଦୂଷିତ ହେଇଗଲାଣି ବାୟୁ। ନା ଏବେ କିନ୍ତୁ ଗାଁ ର ବାୟୁ ବି ପରିମଳ ଅଛି। ଆଉ ଏଠି ଆପଣଙ୍କୁ ସମସ୍ତେ ପଚାରିବାକୁ ବି ମିଳିବେ ଆପଣଙ୍କ ସୁଖ ଦୁଃଖରେ ସମସ୍ତେ ଆସିକି ଠିଆ ହେବେ। ସହରରେ ଏତେ ସହରରେ ବି ସମସ୍ତେ ସୁଖ ଦୁଃଖରେ ଠିଆ ହେବେ କିନ୍ତୁ ଏତେଟା ନୁହଁ ଆଉ।
ହଁ ବିଭିନ୍ନ ସଂସ୍କୃତିର ଲୋକମାନେ ଥାଆନ୍ତି ନା
ହଁ
ଏତେଟା ବି ଏକତା ଆସେନି ସେଠି।
ହଁ ଆଚ୍ଛା ହଉ ସାଙ୍ଗ ଆପଣଙ୍କ ସାଥିରେ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।